ହ୍ୟାଲୋ।
ହଁ ଆଗେ କୁହନ୍ତୁ।
କୁହନ୍ତୁ।
କଣ କରୁଛନ୍ତିଏଵେ?
ବସଛି ଆଉ।
ବର୍ଷା ହଉଛି ନାଇଁ ଆପଣ ହଁ ବସିଛି ତ ଜଷ୍ଟ କଣ କହିଲେ।
ପ୍ରବଳ ବର୍ଷା।
ହଁ ବା ବର୍ଷା ହଉଚି ତ ଆମ ଘରେ ବସିଛୁ ଆଉ।
ସମସ୍ତେ ତ ଘରେ ବସିଛନ୍ତି ଏଇ ବର୍ଷା ରେ ଆଉ କୁଆଡେ ଯାଇହବ।
ହଁ ବା ଖାଇ ଖୁଆ ସାଇଲେଣି?
ହଁ ନାଇଁ ସେ ସକାଳେ ଯାହା ପିଠପୁଠି ଖାଇିଥିଲି। ତବେ ଆଉ କିଛି ଖାଇନି ହଉ ଖାଇବୁ ଗୋଟେ ହଉ।
ଗୋଟେ କାଥରେ ଆଉ ବାରଟା ତ ହେଲାଣି।
ବାରଟା ହେଲାର ତ ବର୍ଷା ପାଗ ଭୋକ ବହୁତ।
ହଁମ ବର୍ଷା ତ ହଉଛି ସକାଳ ରୁ ଆଉ।
ହଁପା।
କାଲି ରାତିରେ ସେମିତି ହେଇଥିଲା ଆଜି ପୁଣି ସଖାଳୁ ସଖାଳୁ ଏ ପାଞ୍ଚଟାଠୁ ତ ନାଗିଛି ଏ ପଯ୍ୟନ୍ତ ଚାଲିଛି ଆଉ।
ପାଞ୍ଚଟାରୁୁ ବର୍ଷା ହେଇଛି ମୁଁ ଜାଣିନି ଉଠି ନଥିଲି।
ଏ ତ ଶୋଇପଡ଼ିଥିଲେ ନା କଣ?
ହଁ ହଉ ମୁଁ ଏଇ ଛ ଟାରେ ଉଠିଲି।
ଆଉ କଣ ପଢ଼ାପଢ଼ି ଚାଲିଛି ନା କଣ ଜବଫବ କରୁଛନ୍ତି?
ହଁ ନାଇଁ ହାଉସ ୱାଇଫ।
ଆଜ୍ଞା।
ହଁ ହଁ।
ଆଉ ଘ
ଆଉ ଆପଣ? ହ୍ୟାଲୋ।
ହଁ।
ମୁଁ କହିଲି ଆପଣ କଣ କରନ୍ତି?
ମୁଁ ଏଇ ମୁଁ ଏବେ ପ୍ଲସ ଥ୍ରୀ କରିଛି ଆଉ।
ହଁ ହଁ କୋଉ କଲେଜରେ?
କଣ କହିଲେ?
କୋଉ କଲେଜ?
ଏଇ ଆମ ଭୁବନରେ।
ବାଜିରାଉତ୍?
ହଁ ବାଜିରାଉତ୍ ଆପଣ କେମିତି ଜାଣିଲେ?
ହଁ ସେଇ ପାଖାପାଖି ଆଉ।
ସେ ପାଖାପାଖି ମାନେ?
ସେଇ ଆପଣଙ୍କ ଏରିଆ ଲୋକ ଆଉ।
ଓହୋ।
ପାଖପାଖି ଗାଁ ରେ ଯାଉଥିବ ଆଉ।
ହୁଁ ହୁଁ।
ଆଉ କଣ କୁହନ୍ତୁ ଆପଣ କଣ ଖାଇଛନ୍ତି?
ମୁଁ ତ ସକାଳେ ଯାହା ଜଳିଖିଆ ଖାଇଥିଲି, ସେତିକି ଖାଇନି କିଛି। ବର୍ଷା ହଉଛି ଗାଧେଇ ଖାଇବୁ ଆଉ।
ହ ସେଇ ବର୍ଷା ଲାଗି ତ ଭୋକ ହଉନି କାହାକୁ ଆଉ ପେଟ ଖାଲି ଫୁଲ ଫୁଲ ଲାଗୁଛି ଆଉ। ବର୍ଷାରେ ହିଁ ପେଟ ଫୁଲେଇ ଯାଉଛି।
ହଁ। ଆଉ କୁଆଡ଼େ ବୁଲାବୁଲି କରିଥିଲେ ରଜକୁ?
ରଜକୁ ଗାଁ ଆଡ଼େ ଖାଲି ଯାଇଥିଲୁ, ଗାଁରେ ମହୋତ୍ସବ ହୋଇଥିଲା।
ହଁ।
ଫାଷ୍ଟ ଦୁଇଦିନ କୁଆଡେ ଯାଇପାରିନୁ ଘରକୁ କୁଣିଆ ଆସିଥିଲେ, ଫାଷ୍ଟ ଦିନ ଯାଇନୁ ସେକେ ସେକେଣ୍ଡ ଦିନ ଯାଇଥିଲୁ, ଥାର୍ଡ଼ ଦିନ ମୁଁ ଘରେ ଥିଲୁ ଯାଇନୁ କୁଆଡ଼େ।
ଓହୋ।
ଏ ଖରା ଗରମ ରେ କୁଆଡେ କୁଆଡେ ଯିବୁ।
ହଁ।
ଯାଇନି ମାନେ ବହୁତ ଖରା ହଉଥିଲା। ରୋଷେଇ କରିକି ଖାଇବା କଷ୍ଟ।
ମୁଁ କହିଲି ଲାଷ୍ଟ ଦିନ ଆମେ ଯାଇଥିଲୁ ଯେ କାମାକ୍ଷା ମାନେ ଯୋଉ ମହୋତ୍ସବ ଦେଖିବା ପାଇଁ ମୁଁ ଏଟା କଣ ଆମର କଣ ତ ର ଗା ନା ଆଲତୁମା କଣ ଯେଉଠି ହଉଛି ମହୋସବ ଗଟେ
କାମାକ୍ଷାରେ ଆଲତୁମାରେ ହେଉଥିବ ଯମୁନା କୋଟ ସେଇ ପାଖାପାଖି ଏଇଠି କୋଉଠି ବି ହୁଏ ହଁ।
ଆମେ ଯାଇଥିଲୁ, ଯେ ଆସୁ ଆସୁ ଲେଟ୍ ହେଲା ଯେ ବର୍ଷା ତ ତିନ୍ତି ତିନ୍ତି ଆଇଛୁ ଆଉ। ସନ୍ଧ୍ୟା ଟାଇମରେ ଜୋରେ ବର୍ଷା ହେଲା ହଁ।
ବର୍ଷାରେ ଅଦିନିଆ ବର୍ଷାରେ ତ ଥଣ୍ଡା ହେଇଯିବ ଖରା ଥିବ ଖରାରେ ଗରମ ଚିକିତ୍ସା ରେ ରହିକି ହଠାତ ବଷ ର୍ଷା ମାନେ ଥଣ୍ଡା ହିଁ ହବ ହିଁ ହବ।
ହଁ ବା।
ହଁ ମତେ ତ ଅଲରେଡି ଥଣ୍ଡା ହେଇକି ଯାଇଛି। ମୁଁ ତ ବ ବର୍ଷା ହେଲେ ମତେ ଥଣ୍ଡା ହେଇଯିବ। ମୁଁ ଅଟୋମେଟିକ ନତିନ୍ଧେ ଘରେ ଶୋଇଥାଏ ସକାଳକୁ ଥଣ୍ଡା ହେଇଯିବ ମୋତେ।
ମେଡ଼ିସିନ ଟିକେ ଖାଇ ଖୁଇ ଦିଅନ୍ତୁ ଆଉ।
ଉଁ ନାଇଁ ସିଏ ପୁଣି ଟିକେ ଖରା ସୂର୍ଯ୍ୟ ଟିକେ ଦେଖାଗଲେ ସବୁ କମି ଯିବ ମାନେ ମୁଁ। ଅଟୋମେଟିକ ସବୁ।
ତମେ ତା ହେଲେ ନୁହଁ।
ନ ତିନ୍ତି କି ଯେମିତି ଥଣ୍ଡା ହଉ ହଁ ଆଉ ଯଦି ହେଲା ସେମିତି ବହୁତ ଏକାଥରେ ଆଠ ଦିନ ଛୁଟି ପଡି ରହିବି ଏକାଥରେ ନ ଖାଇ ନ ପିଇକିି।
ହୁଁ ହୁଁ।
ଏମିତି ଆଉ।
କାଇଁ ରଜ ରେ କୁଆଡେ ମୁଁ କଇଲି ରଜ ରେ ତାହେନେ କୁଆଡେ ବୁଲାବୁଲି କରି ନାହାନ୍ତି ନାଇ।
ନାଇଁ। ସେଇ ଗାଁ ରେ ମହୋତ୍ସବରେ ଯାହା ବୁଲିଥିଲୁ ଅଳ୍ପ ଅଳ୍ପ ଆଉ।
କୋଉଁଠି ଆପଣଙ୍କର ମହୋତ୍ସବ ହଉଥିଲା?
ହେଇ ଆମ ଗାଁରେ ହେଇଥିଲା।
ଗାଁ ରେ ବେଲି ମାନେ ଜାଗା ଟା ଟିକେ କହୁ ନାହାନ୍ତି।
ରେନ୍ଦାପାଟଣା ଆଉ ଏଠି ସୁକିନ୍ଦାରେ ହେଉଥିଲା, ସୁକିନ୍ଦା ଯାଇଥିଲି।
ହଁ।
ଆଉ କୁଣିଲାରେ ବି ହଉଥିଲା, ସବୁ ଜାଗାରେ ଟିକେ ଟିକେ ପାଖାପାଖି ଜାଗା ସବୁ ବୁଲି ଦେଇଥିଲି ବି ଆଉ‌। ଆଉ ଖାଲି ସେ ରଜ ମହୋତ୍ସବ ଭୁବନରେ ହଉଥିଲା ସେଠିକି ବି ଯାଇଥିଲି।
ଆସିଥିଲେ ତାନେ ଆମ ଭୁବନ କୁ ନାଇଁ।
ହଁ ଭଲ ଲାଗିଲା। ଭୁବନ ରେ ତ ଯାହା ହେଲେ ସବୁ ଭଲ ଲାଗିବ ଆଉ।
ହଁ ଗଣେଶ ପୂଜା ଗଣେଶ ପୂଜା ଆମର ଦଶରା ଜାଣିଥିବେ ଫେମସ ଅଛି ଆଉ।
ହଁ ଗଣେଶ ପୂଜାକୁ ଯାଇଥିଲୁ ଆର ପାଳି ଯୋଉ ହଇରାଣ ହେଇଛୁ ବର୍ଷାରେ ଓଃ। ଯିବୁ ବ ଆସିଲାଣି ଗଣେଶ ପୂଜା ଆର ମାସରେ।
ହଁ ଏ।
ଭୁବନ ରେ ହବ ଆଉ ନ ଗଲେ ହବ।
ହଁ ଆସିବେ ନା। ଏଇଥର ଟିକେ ଭଲ ହବ ଆସିବେ ଦେଖି ଦୁଖା କି ଯିବେ ଆଉ।
ହୁଁ ହୁଁ ଆଉ ଦି ପହରେ କଣ ଖାଇବେ ‌
ଖାଇବା ଯାହା ଘରେ କରିଥିବେ ଆଉ ‌।
ଜାଣି ନାହାନ୍ତି ଘରେ ଅଛନ୍ତି ରୋଷେଇ କଣ ଜାଣି ନାହାନ୍ତି।
ମୁଁ ଅଛି ମୋ ରୁମ୍ ଟା ରେ ଅଛି ସେ ବାହାରେ ତାଙ୍କର କରିଛନ୍ତି ରୋଷେଇ।
ଓ ହୋ ଆଉ କଣ।
ଦଶହରା ଦେଖି ଲେଣି ଦେଖି ଆସନ୍ତି ନା ନାଇଁ ଆମର ‌।
ଦଶରା ଟାଇମ ରେ ସେଇ ଯାଇକି ଟି କେ ଅଳ୍ପ ବୁଲି ଆସୁ ଏବେ ଆଉ ଯାଇନି ଦି ତିନି ବର୍ଷ ହେଇ ଯିବ ଦଶରା ଟାଇମ ଯାଇ ପାରୁନି।
ଆସିବେ ନା ଭଲ ହଉଛି ଆମର ଦଶରା ଜାଣିଥିବେ ବଳଦ ଯାତ୍ରା ଫେମସ୍।
ହଉଛି ଯେ ଆଉ ଯାଇତ ହଉନି ଆଉ।
ଏଇଥର ଆସନ୍ତୁ ଆଉ ଯାଇ ହଉନି କଣ।
ଛୁଆ ବାହାରୁଛନ୍ତି ନା ତେଣୁ ଯାଇ ହଉନି।
ଓ ହୋ।
ସେମାନଙ୍କୁ ବରଙ୍ଗ ପଠେଇ ଦଉଛି ମୁଁ ନିଜେ ଯାଉନି।
ହଁ ହଁ।
ସେମାନଙ୍କୁ ଧରିକି ସେ ନିଜେ ଚାଲିଲା ବାଟରେ ତାକୁ କିଏ ଦେଖିବ?
ହଁ ଯୋଉ ଯାତ୍ରା ତ ପୁଣି। ଜାଲି ବହୁତ ହଉଛି ଲୋକ କଥା ସବୁ।
ହଁ ସେଇଟା ସେଥିରେ ବ୍ଲେମ ନେଇକି କିଏ ଯିବ ଆଉ। ଦେଖିଛୁ ତ ଯାଏ ଆଗରୁ ବହୁତ ଥର ଏବେ ଆଉ ନାଇ। କହିଲେ ଚଳିବ ସବୁ ବର୍ଷ ତ ଅଲଗା ଅଲଗା ହଉଛି। ଦେଖିିବା ଆଉ ବା ଗଣେଶ ପୂଜା ଯାଏ ସବୁ ବର୍ଷ। ଯେ ମୁଁ କହିଲି ଗଣେଶ ପୂଜା ସମସ୍ତେ ଜିଦି କରିକି ଯାଏ। ଛୁଆକୁ ବି ଛାଡ଼ି ଦେଇକି ପଳାଏ।
ହୁଁ ଆସିବେ ନା ଗଣେଶ ପୂଜା କୁ ଏ ବର୍ଷ ଭଲ ଲାଗୁଛି ପ୍ରସେସନ୍ କୁ ଆସିବ ଭଲ ଲାଗିବ ଆହୁରି।
ହଁ ପ୍ରସାସନ କୁ ନେଲେ ଯିବୁ ଏ ପାଳି ଏ ଏ ପାଳି ବୃନ୍ଦାବନ ହବ ବା।
ହଁ।
ହୁଁ ହୁଁ ହଉ ଆଉ। ହଁ ବହୁତ ଦିନ ରହୁଛି ଯିବା ଦିନେ ବୁଲି ଆସିବା ଆଉ।
ହଁ। ଭସାଣି ଆସି ନ ମୁଁ କହିଲି ଭସାଣି କି ସିନା ଆସନ ଦେଖନ୍ତ ସବୁ ମାନେ ସାଉଣ୍ଡ ଫାଉଣ୍ଡ ଆସୁଛି ବାଜା ଫାଜା ସବୁ ଆସୁଛି।
ହଁ ଆମେ ଭିଡିଓ ଦେଖିକି ଚଳେଇଦବୁ।
ହ ଭିଡିଓ କଣ ଦେଖିଲେ ଆସିବ ସତ୍ ଦେଖିବେ ଭିଡ଼ିଓରେ ଯେମିତି ରିଏଲରେ ସେମିତି ନା ଟିକେ ଡିଫରେଣ୍ଟ ନା ଆଉ।
ହଉ ଆଉ ଦେଖିବା ଯିବା ଆଉ।
ଆସନ୍ତୁ କେବେ ଦେଖି ଦୁଖା ଯିବେ?
ଯିବା ଛୁଆ ଆଉ ଟିକେ ବଡ ହେଇଯାଆନ୍ତୁ ଯିବା ତାଙ୍କୁ ଛାଡି ଦେଇକି ଯାଇ ହେଲେ।
ଓହୋ କେବେ ଆସିଛ ନା ଆସିନାହାନ୍ତି ଆମ ଭୁବନକୁ କହିଲେ ଗଣେଷ ପୂଜାକୁ?
ଗଣେଶ ପୂଜା କୁ ବହୁତ ଥର ଯାଇଛି।
ଭଷାଣି?
ଭସାଣି କେବେ ଦେଖିନି ଥରେ ଦେଖିଥିଲି ଚି ଥରେ ମାନେ ଦେଖିଥିଲେ ଭସାଣି ଯାଉଥିଲା ଜଷ୍ଟ ମାନେ ସେ ରୋଡ଼ରେ ଯାଉଥିଲୁ ହେଲେ ରହି କି ଦେଖିନୁ ତ
ଆହା ଏବର୍ଷ ଆସନ୍ତୁ ଦେଖିଥିବା ଯିବେ ଆଉ।
ହଉ ଦେଖିବା ଘରେ କହିବା ହଁ କଲେ ଯିବା ଆଉ।
ଘରେ କହିବ ତମ ଇଚ୍ଛା ଥିଲେ ସବୁ କିଛି ହବ ନା।
ହଁ ଇଚ୍ଛା ଇଚ୍ଛା ଅଛି ଯେ ପୁଣି ଘର ଲୋକଙ୍କୁ ପଚାରିକି କରିବାକୁ ପଡ଼ିବ ନା
ହଁ। ଆସିବେ ବୁଲିବାୁଲା କି ଯିବେ ଆଉ।
ହୁଁ ହୁଁ।
ତ ଆପଣଙ୍କ ଜାଗାରେ କଣ ସବୁ ମାନେ ପୂଜାପୂଜି ହୁଏ?
ଏଇଠି ତ ଓଡିଆ ପର୍ବ ଯାହା ସବୁ ହୁଏ। ଆମର ଏଇଠି ଅ ଅଷ୍ଟପହରୀ ଲକ୍ଷ୍ମୀ ପୂଜା କାର୍ତ୍ତିକେଶ୍ୱର ଖୁଦୁରୁକୁଣୀ ଆ ଗଣେଶ ପୂଜା କି ଆମ ଘର ପାଖରେ ଗଣେଶ ପୂଜା ବି କରା ହୁଏ।
ହଁ।
ଏଇତ ସବୁ ହୁଏ ହଁ ହଁ।
ଅଷ୍ଟ ପ୍ରହରୀ ନାହିଁ ଅଷ୍ଟ ପ୍ରହରୀ ଦେଖିନୁ କେବେ?
ଆଉ ଭୁବନ ରେ କୋଉଠି ହଉନି?
ଭୁବନ ରେ ହଉଚି ଯେ ମାନେ ଅଲଗା ସାଇ ରେ ହଉଚି ଆଉ ଆମ ସାଇ ରେ ହଉନି।
ଆପଣ ଆପଣଙ୍କ ଗାଁରେ ହଉଚି ସେ ସାଇରେ ଦେଖିନାହାନ୍ତି କୋ
ନାମ ସିଆଡ଼େ କିଏ ଯାଉଚି ବୁଲାବୁଲି କରୁଚି ଘରେ ତ ସବୁବେଳେ
ଯାଇକି ବୁଲିକି ଆସିବା କଥା କିଏ ନାହାନ୍ତି ଏଇନା ଆପଣଙ୍କ ପାଖେରେ ଯାଇକି ନିହାତି ଦେଖି ଆସିବା କେମିତି ହଉଚି ନା।
ଆମେ ଏତେ ବାଟରୁ ଯିବୁ ଝିଅ ପିଲାହେଇକି ଛୋଟବେଳେ ସେଟା ଭଲଲାଗୁଥିଲା ଏବେ ଆଉ ବଡ଼ ହେଲେ ଆଉ କଣ କୁଆଡ଼େ ଯାଇ ହଉଛି ଅଷ୍ଟ ପାହାଟ ଖାଲି ଲୋକ ଭଜନ କରୁଥିବେ ଛୋଟ ହେଇଥିବ ଆଉ। ସେମାନଙ୍କ ସାଙ୍ଗରେ ମିଶିକି କରିବୁ ମଜା ଲାଗିବ ହୁ ସେଇରା ମଜା ଲାଗିବ। ଏବେ ଏବେ ଖାଲି ଯାଇକି ଭୋଜି ଖାଇକି ଆସିବାର ଅଛି।
ହଁ ସେତେବେଳେ ଛୁଆବେଳେ ଯୋଉ ଆମର କଣ କୁହନ୍ତି ଯୋଉ ଲାଷ୍ଟେ ଦିନ ହୁଏ?
ହଁ ନଗର
ନଗର ହଁ ନଗର ଯୋଉ ଚକଲେଟ ଗୋଟଉ ଥିବୁ ଛୁଆବେଳେ ନାଇଁ କି।
ହଁ ମୁଁ ତ ଯାଏ ଖାଲି ଯୋ ସେମାନଙ୍କ ଘରେ କୋଳି ପୋଡ଼େ ସେମାନଙ୍କ ଘରକୁ ଆଗେ ଯାଇକି ଠିଆ ହେଇଥାଏ।
ହଁ।
ଆଗରେ ଏମିତି ଲୋଭି ଲୋକ ଥାଆନ୍ତି ମାନେ କୋଳି ପକାନ୍ତି ବାରିରେ ସେ କୋଳି ଖାଇବାକୁ ଦେବେନି। ସେଇ ଟାଇମିରେ କୋଳି ପକାନ୍ତି।
ସେଇ ମଜା ଆଉ କାହିଁ
ହଁ।
ନାଇଁ।
କଣ କହିଲେ?